ନାଇଁ ନାଇଁ ନାଇଁ ନେଟୱାର୍କ ନାହିଁ।
ମୁଁ ତ ନେଟୱାର୍କ
କେମିତି କଟିଗଲା ଗାଲ ବାଜିକି ନାଇଁ ମୋର ବି ନେଟୱାର୍କ ପ୍ରୋବ୍ଲେମ୍ ନାହିଁ କଣ କେମତି କଟିଗଲା। ଦେଖୁଛୁ ମୁଁ ଲାଉଡସ୍ ସ୍ପିକରକୁ ହଁ ପରା ହଉ ଆଉ କଣ କରିବା?
ସରି ସରି।
ଆଉ କଣ କରୁଛନ୍ତି ମ୍ୟାଡ଼ାମ୍ କୁହନ୍ତୁ?
ଚା ପିଉଥିଲି ମୋର ଆକ୍ଚ୍ୟଲି ସେଟା ଗୋଟେ ଭାରି ବଧ ଅଭ୍ୟାସ।
ହଁ ଚା ପିଇବା ଟା ପାରମପରିକ।
ଚା ସମସ୍ତେ ମନା କରୁଚନ୍ତି ପିଇବା ପାଇଁ ସେଥିପାଇଁ।
ଆଚ୍ଛା ତେଣୁ କରି ହୁଁ ହୁଁ ହାଁ ହାଁ ନାଇଁ ମୁଁ ବି ପିଏ ଚା।
ମୁଁ ବି।
ଆଉ ଦୋକାନ ଅ କେତେବେଳେ ଆରମ୍ଭ କରୁଛନ୍ତି ଆଁ ଦୋକାନ ଟା ପୁଣି? ସକାଳେ ନ ନା ଆଥୁରୁ ଅଛା କରୁଛନ୍ତି ଦୋକାନ
ହଁ ନା ସଖାଳେ ନେ ନଅ ଟାରୁ ସାଢ଼େ ଏଗାର। ଏଗାର ଟା ସାଢ଼େ ଏଗାର ଟା ଆଉ ସନ୍ଧ୍ୟା ବେଳେ ତ ଝିଅ ଟିକେ ହେଲ୍ପ କରୁଚି ପାଂଶଟା ବେଳୁ ଆସିକି ଖୋଲି ଦୋଉଛି ମୁଁ ସନ୍ଧ୍ୟା ଦେଇକି ସାଢ଼େ ଛଅଟାରେ ଆସୁଛି। ତାପରେ ସାଢ଼େ ନଅ ଟା ଆଉ।
ବଡ଼ ଦୋକାନ୍ ଲାଗିଚି କି?
ନାଇଁ ନାଇଁ ଏ ଜଷ୍ଟ ମାସେ ହେଲା ମାସେ ଦେଢ଼ ମାସେ ହେଲା ଦୋକାନ୍ ଟା।
ଓହେ ଅଳପ ଦିନ୍
ଅଳ୍ପ ଦିନର ଆଜ୍ଞା।
ହେଲେ ଆପଣଙ୍କୁ ଖାଇବାରେ ରୁଚି ଅଛି ମାନେ ଖାଇବା ବନେଇବା ଆଉ ବିଭିନ୍ନ ପ୍ରକାର ର ଖାଇବା ବିଭିନ୍ନ ପ୍ରକାର
ଖାଇବା ବନେଇ ବାକୁ ଖାଇବା ବନେଇବା ହୋଉଚି ମୋର୍ ସବୁଠୁ ବଡ଼ ଶତ୍ରୁ ବଟ୍ ଭ ମତେ ବନେଇ ଆସେ। ଯାହା ମୁଁ ବନାଏ ଭଲ ବନାଏ।
ମାନେ ସମସ୍ତେ କୁହନ୍ତି ମୁଁ ନିଜେ କୁହେନି ହିଁ ଆଜ୍ଞା। ଏ ହୁଁ।
ମତେ ଆପଣ କହୁ ନାହାନ୍ତି ଦି ଟା ଡିସ୍ କେମିତି ବନୋଉଛନ୍ତି ଯାହା ଫଳରେ ମୁଁ ଜାଣିବି।
ଆଛା କଣ ଆପଣ ନନଭେଜ୍ ନା ଭେଜ୍ କଣ କଣ କହୁ ନାହାନ୍ତି।
ନନ୍ ଭେଜ୍ ଭେଜ୍ ଦି ଟା ଯାକ ଆପଣ କୁହନ୍ତୁ ହଁ ଆପଣ ମା ମାଛ କେମିତି ବନାନ୍ତି ଆଉ ମାଛ ଯଦି ଆପଣ ବନେଇ ପାରୁ ଦୁଇ ତିନି ପ୍ରକାରର ବନାଉଛନ୍ତି ସେଟା ବି କହିପାରେ।
ହୁଁ।
ଆଉ ଚିକେନ୍ ବି ବନଉଛନ୍ତି ସେଇଟା ବି କହିବେ?
ହଁ ହଁ ସେ ବି ହଉଛି ହଁ। ହଉ ଠିକ୍ ଅଛି ମାଛ ଟା ଷ୍ଟାର୍ଟ କରିବା ଆଉ ହୁଁ। ବାଛା ଆସିବ ଧୁଆ ହେ ପୁରା ଭଲ ଭାବରେ ଧୁଅବ ସେଇଟା ମୁଁ ଟିକେ ମାଛଟାକୁ ଟିକେ ଭଲ ଭାବରେ ଧୁଏ ମତେ ଭଲ ଲାଗୁ ମାନେ ଧଳା ଦେଖାଗଲା ପର୍ଯ୍ୟନ୍ତ ମୁଁ ଧୁଏ ତା ଉପରେ ଲୁଣ ହଳଦୀ ଲଙ୍କାଗୁଣ୍ଡ ଆଉ ଗୋଟେ ଖଡ଼ଗ ପୁର ମସଲା ଆସୁଛି।
ହଁ।
ସେଟା ଦେଇକି ମ୍ୟାରିନେଟ୍ କରିକି ରଖିଦେବି।
ହଁ ସେମ୍ ମ୍ୟାଡମ ମ୍ୟାଡମ କହିଲେ ଖଡପୁର ମସଲା ସେଇଟା କଣ ସ୍ପେଶସିଆଲ କି?
ନାଇଁ ସେଇଟା ଆକ୍ଚୁଏଲି କଣ ରୋହୁଛି ସେ ମସଲା ରେ ରସୁଣର
ହଁ।
ପରିମାଣଟା ଟିକେ ଭ ଅଧିକ ରହୁଛି।
ହଁ।
ସେ ମସଲାଟାରେ ଖଡପୁର ମସଲା ରେ କଣ ରହୁଛି କି ରସୁଣ ର ପରିମାଣ ଟା ଟିକେ ଟିକେ ଅଧିକା ରହୁଛି।
ହଁ।
ସେଇଟା ଆମିଷରେ ସେଟାକୁ ଯେ କୌଣସି ଆମିଷରେ ୟୁଜ କଲେ ବି ଅଣ୍ଡାରେ ୟୁଜ୍ କରନ୍ତୁ ମାଛରେ ତାର ଉଁ ଇଏ ଟା ଅଲଗା ପ୍ରକାର ଆସିବ, ଟେଷ୍ଟଟା ଅଲଗା ପ୍ରକାର ଆସିବ।
ଓ -ହ- ହ ତାପରେ ତାକୁ ମ୍ୟାରିନେଟ କରି କେତେ ସମୟ ରଖନ୍ତି?
ରଖ ଏ ବେଶୀ ନାଇଁ, ଦଶ ପନ୍ଦର ମିନିଟ ପନ୍ଦର ମିନିଟ ଲୁଣଟା ପଡିଯାଇ ଥାଏ ନା, ପନ୍ଦର ମିନିଟ ଖଣ୍ଡେ ରଖିଦେଇକି ତାପରେ ତାକୁ ଭାଜିଦବ, ଟିକେ ହାଲକା ଭାଜିବେନି, ଟିକେ କଡା ଭାଜିବେ କଡା ଭାଜିକି ତାପରେ ଯଦି ମସଲା ଦବାର ଅଛି, ମସଲା ତରକାରୀ ହବାର ଅଛି ତେବେ ତ ପିଆଜ, ରସୁଣ, ଅଦା ବଟା ହେବ ଉଇଥି ପିଆଜ ଟିକେ କାଟ ପୁରା ପତଳା ପତଳା କରିକି, ଇଏ କରିକି କା ଟିକି ରଖିବେ ଗୋଟେ ପିଆ
ହଁ।
ତାପରେ ପିଆଜଟାକୁ ଭଲ ଭାବ ମା-ମାଛ ଭାଜି ସାରିଲା ପରେ, ପିଆଜ ଟାକୁ ଭାଜିବେ, ତ ଉଇଥ୍ ଯୋଉ ମସଲା ବଟା ହେଇଥିବ ଅ ପିଆଜ, ରସୁଣ, ଅଦା। ତା ସହିତ ଯଦି ଆପଣ ଜିରା, ଧନିଆ ମାନେ ବାଟି ଦେବେ ତ ଭଲ କଥା। ନହେଲେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଫିସ୍ ମସଲା ସେଟା ତ ବାହାରେ ସେ ଅଲଗା ଥିବ, ସେଇଥିରେ ପକେଇବେ। ମୁଁ ସାଧାରଣତଃ, ଜିରାକୁ ଆଉ ଧନିଆକୁ ଆଣିକି ଘରେ ଖରାରେ ଶୁଖେଇକି ଗୁଣ୍ଡ କରିକି ରଖିଦିଏ।
ହଁ- ହଁ।
ମୁଁ କିଣା ଗୁଣ୍ଡ ୟୁଜ୍ କରେନି। ତାପରେ ଉଁ ମସଲାକୁ ପକେଇିକି ତା ମସଲାକୁ ଟିକେ ଭଲ ଭାବରେ କଷିବେ, ଯେମିତି ତା ଦେହରେ ତେଲ ବାହାରିବା ପର୍ଯ୍ୟନ୍ତ ଭଲ ଭାବରେ କଷିବେ, କଷି ସାରିଲା ପରେ ଅ ଇଏ କରିକି କରିବେ, ମାନେ ମ - ମ - ମ ମାଛକୁ ପାଣି ଦେବେ ଗରମ ପାଣି ଦେଲେ ବହୁତ ଭଲ।
ହଁ।
ଯଦି ମାଛ ତରକାରୀ ଯାହାର ଆଳୁ ପକେଆର ଥିବ ବି, ମାନେ ପ୍ରାୟତଃ ସମସ୍ତେ ସେ ଆଳୁ ଟିକେ ପସନ୍ଦ କରନ୍ତି। ଆଳୁ ଟିକେ ପକେଇବେ, ସେଇ ସମୟରେ ଆଳୁ ଟିକେ ପକେଇଦେବେ। ସେ ଆଳୁ ସିଝିଲା ପର୍ଯ୍ୟନ୍ତ, ତାକୁ ଫୁଟିକି ଆଳୁ ସିଝିଲା ପର୍ଯ୍ୟନ୍ତ ଘୋଡ଼େଇକି ଇଏ କରିବେ, ସିମରେ ରଖିକି ଘୋଡ଼େଇବେ। ତାପରେ ସବୁ ଆଳୁ ସିଝି ସାରିଲା ପରେ, ସେ ମସଲା ବି ତା ସହିତ ହେଇଯାଇଥିବ। ହଁ ଟମାଟ ବି ଯୋଉମାନେ ପସନ୍ଦ କରନ୍ତି। ଆକ୍ଚୁଆଲି ଆମ ଘରେ ମୋ ଭାଇ ପସନ୍ଦ କରେନି ଟମାଟ ପଡିଲେ, କିନ୍ତୁ ଇଏ ଟମାଟ ମୋ ହଜବେଣ୍ଡ ଆକ୍ଚୁ ଲି ଭଲ ପାଆନ୍ତି ଟମାଟୋ ପକେଇଲେ। ତ ଏମିତି ହେଇକି ସିଏ ବି ଗୋଟେ ଅଲଗା ବଟା, ଯଦି ଟମାଟୋ ଯିଏ ଖାଇବ ସେ ଯୋଉ ଆଳୁ ପ ପକେଇଲା ବବେଳେ ଟମାଟ କାଟିକି ପକେଇବ, ଯଦି ଟମାଟ ନ ଖାଇବେ ଟୋଟାଲ ନ ପକେଇଲେ ଚଳିବ କିଛି ଅସୁ
ହଁ।
ତାପରେ ଲୁଣ ହଳଦୀ ତ ଆଜ ୟୁଜାଲ ପଡିବ ଯେମ ମିତି ପଡିଆ କଥା, ଆଉ ତ ମାଛ ପକେଇଦେବେ, ମାଛ ପକେଇବାର ପନ୍ଦର ମିନିଟ୍ ପରେ ବନ୍ଦ କରିଦେବେ ଆଉ। ଧନିଆପତ୍ର ଆଉ ଗରମ ମସଲା, ଧନିଆ ପତ୍ର ଏନ୍ଡିଙ୍ଗ ରେ ପଡିବ ଆଉ ହଁ।
ହଁ ଆଉ
ଯଦି ସୋରିଷ ମସଲା କରିବାକୁ ଚାହୁଁଛନ୍ତି
ହଁ।
ତେବେ ସୋରିଷ, ସୋରିଷଟାକୁ ଅଲଗା ବାଟିକି ରଖିବେ। ପିଆଜ, ରସୁଣ, ଅଦା ଅଦାକୁ ଅଲଗା ବାଟିକି ରଖିବେ। ପିଆଜ, ରସୁଣ, ଅଦାଟା ଭଲ ଭାବରେ ଯେମିତି ମସଲା କଷା ହବା କଥା। କଷା ହେଇ ସାରିଲା ପରେ ଏଣ୍ଡିଙ୍ଗ ରେ ପାଣି ଦିଆହବ ଆଳୁ ଟମାଟ ପଡି ସାରିଲା ପରେ, ସୋରିଷ ମସଲାଟା ଦିଆହବ। ସେଇଟା ଦଶ ପନ୍ଦର ମିନିଟ ଫୁଟିବ ଆଳୁ ବି ତା ଭିତରେ ସିଝିଯିବ ଆଉ ଆମ୍ବୁଲ ଯଦି ପକେଇବା କଥା ପ୍ରାୟତଃ ସମସ୍ତେ ଟିକେ ଖଟା ଲାଗିବା ପାଇଁ ଆମ୍ବୁଲ ୟୁଜ୍ କରନ୍ତି। ଖଟା ଆମ୍ବୁ ହଉ ଲୁଣି ଆମ୍ବୁଲ ଯଦି ତାହେଲେ ଆମ୍ବୁ ଟାକୁ ଧୋଇ ଦେଇକି ଭଲ ଭାବରେ ପକବେ ଯଦି ଖଟା ଆମ୍ବୁଲ ଥିବ ଖାଲି ଆମ୍ବୁଲ ପଡିବ।
ହୁଁ
ଆଉ ମାଛକୁ ତା ଦେରେ ପକେଇଦବେ ସେଇ ଯୋଉ ମସଲା ଗୁଣ୍ଡ ପକେଇକି ତାକୁ ଇଏ କରିବା ମ୍ୟାରିନେଟ କରିବା ଉଦ୍ଦେଶ୍ୟ ହଉଛି ଯେ ଯଦି କିଏ ମାନେ ଭଜା ମାଛ ଖାଇବାକୁ ଚାହିଁବ ଆରାମରେ ପଖାଳ ତା ସହିତ ଖାଇପାରିବ ନହେଲେ ତରକାରୀ ହେଲେ ତରକାରୀ ଖାଇବ।
ହ
ତେଣୁ କରି ମସଲା ଗୁଣ୍ଡ ଦେଇକି ମ୍ୟାରିନେଟ୍ ଟା ଗୋଟେ ଥରକରେ ସରିଯାଏ ଆଉ କାମଟା ଆଉ ହୁଁ।
ଏଇ ପ୍ରକାର କହିଲେ ଆଉ କଣ ଅଛି କି?
ଆଉ ଅଛି ହଁ। ଚିକେନ ଚିକେନ ତ ଆଯା ଉଜାଲ ଚିକେନ କଣ ତା ଦେହରେ ତ ଦହି ଆଉ ଏଇ ଯୋଉ ଧୁଆ ହବ ଭଲ ଭାବରେ ତାକୁ ଦହି ଆଉ ସୋରିଷ ତେଲ ଦିଆ ହେଇକି ମ୍ୟାରିନେଟ କରାହେଇକି ରଖାହବ। ଯଦି ଆପଣ ତାକୁ ଚିଲି କରିବାକୁ ଚାହୁଁଛନ୍ତି କର୍ଣ ଫ୍ଲୋର ଦେଇକି ମ୍ୟାରିନେଟ କରିବେ। ଯେ କର୍ଣ ଫ୍ଲୋର ଦହି ଯଦି ଦେବେ ତାହେଲେ ତାକୁ କୋଡ଼ିଏ ମିନିଟ୍ ପଚିଶ ମିନିଟ୍ ମ୍ୟାରିନେଟ୍ ରହିକି ରହିବ।
ହଁ।
ତାପରେ କୋଡିଏ ମିନିଟ୍
ହଁ।
ହଁ କୋଡିଏ ମିନିଟ ରୁ ପଚିଶ ତିରିଶ ମିନିଟ୍ ହେଲେ ବି ଚଳିବ କିଛି ଅସୁବିଧା ନାହିଁ। ତା ଭିତରେ ଆପଣ ମସଲା ସଜାଡି ଦେବେ। ହଁ ତା ପାଇଁ ମସଲା କ୍ୟାପସିକମ୍ ଆଉ ଇଏ ଆମର
ହଁ।
ପିଆଜ ତାପରେ ମସଲା ଟିକେ ପିଆଜ ରଶୁଣ ଅଦା ଛେଚନ୍ତୁ କିମ୍ବା ବାଟନ୍ତୁ ଯାହା କରିବେ ଆଉ। ନହେଲେ ରସୁଣ ଅଦା ଖାଲି ପେଷ୍ଟ ବନେଇ ଦେଇକି ପିଆଜ ଟାକୁ ଭଲ ଭାବରେ କାଟିଦେବେ।
ହଁ।
ହଁ ସେ ପିଆଜ ଟା ପିଆଜ ଟମାଟୋ କୁ ଭଲ ଭାବରେ ଭାିବ କ୍ୟାପ୍ସିକମ କୁ ଭଲ ଭାବରେ ଭାଜିବେ। ତଥାପି ନାଲି ହେଇଗଲେ ଟିକେ ନାଲି ହେଇଗଲେ ଚଳିବ। ତାପରେ ଅଦା ରସୁଣ ପେଷ୍ଟ ତାପରେ ଚିକେନ ମସଲା ଅ ଲୁଣ ହଳଦୀ ଆଉ ଇଏ ଆଉ ଗୁଣ୍ଡରା ଯାହା ଗୁଣ୍ଡ ଆପଣ ଆମର କଣ ଚିଲି ଫ୍ଲେକ୍ସ ଆସୁଛି। ନଚେତ ଏଇ ଯୋଉ କାଶ୍ମୀରୀ ଚିଲି ଆସୁଛି ଆଉ ଏମିତି ହେଇକି ତାକୁ ପକେଇକି କଲେ ହବ। ଏ ଏଇଆ ତ ସିଏ ଆମର। ଏତେ ବର୍ଷର ମୋର ଆଉ ଆଜ୍ଞା।
ଯାହା ବିି ହଉ ଆପଣ ଯୋଉ କହିଲେ
ଆଜ୍ଞା।
କହିଲେ ମାନେ ମୁଁ ଜାଣିପାରିଲି ଯେ ଆପଣ କେମିତି ବନଉଛନ୍ତି ନା ଆପଣଙ୍କର ବନେଇ ବାବୁ ସତରେ ପରଫେକ୍ଟ ହେଇଚି ପରଫେକ୍ଟ। ଆଉ ଗୋଟେ ଜିନିଷ ମାନେ ଆପଣଙ୍କୁ ଙ୍କ ନୋଟିସ ଦେଖିଲି ଆପଣ ନୋଟିସ୍ କଲି ଯେ ଆପଣ ଯଦି ଯୋଉ ଶୈଳୀରେ କହୁଛନ୍ତି ନା ଜଣେ ଜଣେ ବ୍ୟକ୍ତି ଆରାମ ସେ ବୁଝିଯିବ ସେଇଟା।
ମାନେ ଏତେ ସୁନ୍ଦରରେ ଆପଣ ତା କ ଅ ମାନେ ଏସପ୍ଲେନ କଲେ ଆପଣ କାହିଁକି ୟୁଟ୍ୟୁବ ରେ ଏଇଟା ଶିଖଉନାହାନ୍ତି। ୟୁଟ୍ୟୁବ ଫେସବୁକ ରେ ଯଦି ଆସିବେ ବଢିଆ ହେଇଥାନ୍ତା। ଆପଣଙ୍କର କହିବା ଶୈଳ କହିବା ଶୈଳୀ ଟା ବହୁତ ବଢିଆ ଅଛି।
ନା ଝିଅ ଟି କହୁଥିଲେ। ମୋ ଦେଶଶୁରଙ୍କ ଝିଅ ଆଚୁଆଲି ଗୋଟେ ଥର ତାଙ୍କୁ ଡାକିଥିଲି ଘରକୁ ଖାଇବାକୁ ଭେଜ ବିରିୟାନୀ ବନେଇଥିଲି। ଭେଜ ବିରିୟାନୀ ଟେଷ୍ଟି ହେଇଥିଲା କହିଲେ ଭା ଉଁ ଆଁ ଉଁ ଖୁଡି ଆମର ଅ ଇଏ ଦୋକାନ ମାର୍ଗ ଦୋକାନ ପଛରେ ରହିଯିବ ଆମର ୟୁଟ୍ୟୁବ ରେ ଛାଡିବେ ସେ ହିଁ ମତେ କହୁଥିଲେ। ତାପରେ ଏ
କରନ୍ତୁ କରନ୍ତୁ। ଆପଣ ବେଶୀ ନାହିଁ ଗୋଟେ ଚାରି ପାଞ୍ଚ ମାସ ଛଅ ମାସ ଚେଷ୍ଟା କରିବେ ନା ଆରାମସେ ସେଇଥି ବି ଇନ କମ ହେଇଯିବ ଫେସବୁକ୍, ୟୁଟ୍ୟୁବ।
ହଁ।
କହିଲେ ଆପଣ ଜାଣିଛନ୍ତି ଆପଣଙ୍କ ପାଖରେ ସ୍କିଲ୍ ଅଛି ମାନେ କୁକିଂ କିଂ ଗୋଟେ ଆପ୍ ଜନିଚନା ଯୋଉମାନେ କୁକିଂ ଜାଣିଛନ୍ତି ତାଙ୍କେ ତାଙ୍କୁ ମୁ ବହୁତ ରେସ୍ପେକ୍ଟ ମିଳୁଚି। କାହିଁକି ଏବେ ସବୁ ଜାଗାରେ ଟୋକି ଦରକାର ମାନେ ଯିଏ ଯେତେ କେତେ ଭଲ ବନେଇ ପାରନ୍ତି ତାର ସେତେ ଡିମାଣ୍ଡ ରହୁଛି ତ ଆପଣ ବନେଇବା ସହିତ ତ ଆପଣ ଭଲ କହି ବି ପାରୁଛନ୍ତି। ଯଦି ଏଇଟାକୁ ମିଶେଇ ଯଦି ଆପଣ ୟୁଟ୍ୟୁବରେ ଯିବେ ଆପଣ ବଢିଆ ପ୍ରୋ କରିପାରିବେ ପଢିପାରିବେ ଆପଣ ଆରାମ ସେ ବର୍ଷେ କଷ୍ଟ କରିବାକୁ ଗଲେ ଆପଣଙ୍କର ।
ଆଚୁଆଲି ରୋଷେଇ କରିବାକୁ ମତେ କେତେବେଳେ ବି ଭଲ ଲାଗୁନଥିଲା। କିନ୍ତୁ କରୁ କରୁ କରୁ କରୁ ଏଇଠି ପହଞ୍ଚି ଯାଇଛି। । ଏ ତ ଏତେ ଭଲ ହେଇଯାଇଛି ଆଉ ମୁଁ ଆଉ ବି ଜାଣିନି ମୁଁ ଆକ୍ଚୁଆଲି ଏତେ ବି ଭାବିନଥିଲି ରୋଷେଇ କଥା କୁହନ୍ତି ସମସ୍ତେ ଘରେ ଯେ ଭଲ ହଉଛି ବୋଲି ରୋଷେଇ ଭଲ ଲାଗୁଛି ଭେଜ୍ ବି ହଉ ନନ ଭେଜ ବି ହଉ ସବୁ ଠିକ୍।
ମ୍ୟାଡମ ବହୁତ ଖୁସି ଲାଗିଲା ଆପଣଙ୍କ ଠାରେ କଥା ହେଇ ଆପଣ ବଢିଆରେ ବୁଝେଇଲେ ମ ଆଉ ମୁଁ ଏଇଟାକୁ କେବେ ବି କେବେ ଗୋଟେ ଦିନ ମୁଁ ଟ୍ରାଏ କରିବି ଆଉ।
ଆଜ୍ଞା ଆଜ୍ଞା ଟ୍ରାଏ କରିକି ମତେ କହିବେ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ।